ହାଲୋ।
ହାଲୋ।
ହୁଁ କଣ କରୁଛ?
ହୁଁ ଗଡେଇହଉଛି।
ଆଁ।
ଦିଦି ଶୋଇଛି।
ବଇଛ? ହଁ ତମ ଓହୋ ହୋ ଅଡ୍ ଟାଇମରେ ଫୋନ କରିକି ଡିଷ୍ଟର୍ବ କଲି କି?
ଖୋଲାହଉନି ବେସି ଟାଇମ୍ ବସି ପାରୁନି, ଆଉ କଣ କରିବା।
ହୁଁ ହୁଁ, ଆଉ ତମ ବାରିରେ କଣ ଲଗେଇଛ?
ହୁଁ।
ହାଁ?
ଜହ୍ନି, ଝୁଡଙ୍ଗ, ବାଇଗଣ ତଳି ପକେଇ ଦେଇଛି। ଆଉ ଭେଣ୍ଡି ଶାଗ ସବୁ ଲାଗିଛି ଆଉ।
ଏ ତଳି ବଡ ବଡ ହେଲାଣି।
ହୁଁ ତଳି ଟା ହେଇନି ଦି ଦି ପତିରିଆ ହେଇଛି। ଆ ଆରମାସ ସବୁ ଦି ପତ୍ର ହେଇଛି ତିନି ତିନି ପତର ଧରୁଛି ଆଉ।
ଲଙ୍କା ଲଗେଇଛ।
ଲଙ୍କା ପକେଇନି ପକେଇବି।
ହଉ। ଆଉ ଏଇ ଯଉ ତମେ ଯଉ ବାଇଗଣ ଗଛ ଲଗେଇଛ ଯଉ ତଳି ପକେଇଛ ଆଉ ବିକୁଚ କି?
ନା ମ ବିକୁ ସବୁ ଖାନ୍ତି ନେଲେ ଲଗେଇବ ନବ ଯଦି ଲଗେଇବ ଆଉ ହେଗୁରା ବିକୁଚି କିଏ? ହେରା ଖରାଚାରିଆ କିଏ କେତେବେଳେ ଦିଟା ମାଗିଲା ହେଇଦେବ ହେରା କିଏ ବିକୁଚି ଏରା ପଇସା କାଇ ମୁଁ ପକେଇନି ମ ଏମତି ପକେଇ ଦେଇଛି ଲଗେଇବୁ ଯିଏ ଯାହା ମାଗିବ ଦି ଗଛ ନବ ଆଉ।
କଳା ବାଇଗଣ ନା ଧଳା ବାଇଗଣ?
ନା ନା କଳା।
କଳା ବାଇଗଣ ରା ମୋତେ ଭଲ ଲାଗେ। ଖାଲି ନେଥି ନେଥି ବାଇଗଣ ମାନେ ମୁଁ ଗୋଟେ ବାଇଗଣ ମଞ୍ଜି ରଖିଥିଲି ପୁରା ନେନ୍ଥି ନେନ୍ଥି ବାଇଗଣ ଖାଲି ଦୁଲା ଦଲା ହବ। ଆଉ ଜହ୍ନି ମଞ୍ଜି ବି ସେମିତି ରଖିଛି ନେନ୍ଥି ଜହ୍ନି। ଆଉ ମୁଁ ଲଗେଇଛି ଆମର ମାଡିଲାଣି ସବୁ ଆଉ କୁନ୍ଦୁରି ଗଛ ଲଗେଇଛି କୁନ୍ଦୁରି ଆମର ମାଡିକି ଫଳୁଛି।
ଆଉ କଣ ବାଇଗଣ ତଳି ପକେଇଲ?
ବାଇଗଣ ତଳି ମୁଁ ପକେଇନି ସେଇ ତମ ତମେ ମୁଁ ଫୋନ୍ କରିଥିଲି ତମେ ଦିଟା ମୋତେ ତଳି ଦବ ସେରା ରଖିଛି ଯେ ଆମର ପକେଇକି ସବୁ ଏ କୁକୁଡ଼ା ସବୁ ଅଛନ୍ତି ସବୁ ଖେଳେଇକି ତାଡ଼ି ପକଉଛନ୍ତି ଯେ ସବୁ
ତ ହେବ ଯଦି ଦେଖିବା ତ ନେଥି ବାଇଗଣ ଯଦି ପକେଇଦବା ତଳି ନଗେଇବା।
ହଁ ଆଉ ତମେ ସେ
ଏ ଛାତ ଉପରେ ଆମର ପକେଇବା।
ହୁଁ ହୁଁ ଆ ସେଆ ଛାତ ଉପରେ ପକେଇ ଦଉଛ ଆଉ ଆମର
ହଁ ଆମର ଛାତ ଉପରେ ବୋଲି ରହୁଚି ନା। ମୁଁ ସେ ବାଇଗଣ ଗଛ ତ ଗଲା ଥର ଲଗେଇଲି ଛାତ ଉପରେ ଲଗେଇକିନା ଖାଇଲୁ ଏ ଚାରି ପାଞ୍ଚ ମାସ ପୁରା ଖାଇଲୁ।
ଭଲ ଫଳ ହେଲା।
ହଁ ହଁ ଏବେ ଏବେ ଫୁଲ ଧରୁଛି।
ନା ଯଉ ଛାତ ଉପରେ ଲଗେଇଲୁ ଭଲ ଗଛ ହେଲା ନା।
ହଁ ପୁରା ବା ମାନେ ବସ୍ତାରେ ମାଟି ପୁରେଇ ଦେଇକି ତାକୁ ଲଗେଇ ଦେଇକି ନା ଉପରେ ରଖିଦେଇଛି।
ହଁ କେମିତି ଖତ ଫତ କେମିତି ଦେଲ ନା କେମିତି କଣ ଲଗେଇଲ କହିଲ?
ମୁଁ ସେଇ ଆମର ଏପଟ ଆମର ଏଇ ପଛ ପଟେ ଖତୁଆ ମାଟିଟା ଅଛି ନା
ହୁଁ।
ମାଟି ଟିକେ ପୁରେଇ ଦେଲେ ତା ଭିତରେ ସାର ଦେଲା।
ହୁଁ ହୁଁ। ଦେଇ ଦେଇଥିଲି ଆଉ ଗଛ ଲଗେଇ ଦେଇକି ସାର ଟିକେ ଦେଇ ଦେଇଥିଲେ ଆଉ।
ଦିନି ସୁଖାଳ ସନ୍ଧ୍ୟାରେ ପାଣି?
ହଁ।
ହୁଁ।
ବଉ ପାନ
ହଉ ଦେଖିବା ମୁଁ ତମେ ସେଇ ଗଛରୁ ଦେଇଥିବ ମୁଁ ଲଗେଇ ଦେଇଥିବି ତାପରେ ହଉଛି ଚି ଟିକେ ବର୍ଷା ହେଲେ ଆଉ ମୁଁ ତୁମକୁ ଦେବି ବାଇଗଣ ଯୋଉ ନି ବାଣୀ ତି ବାଇଗଣ ମଞ୍ଜି ରଖିଛି ତମେ ସେଇଟା ପକେଇଦବ ଟିକେ ଜେମଟି। ମତେ ସେଇଆ ତଳି କେମିତି ପକେଇ ଆସେନି ବାଗେଇକି ପକେଇ ଆସେନି। ତମେ ପକେଇଦବ ଯାହା ଗଛ ହେଲେ ତମେ ଦିଟା ଲଗେଇବ ମୁଁ ଦିଟା ଲଗେଇବି। ଆଉ ସେଇଟା କିନ୍ତୁ ବଢ଼ିଆ ଫଳ।
କି ବାଇଗଣ ମଞ୍ଜି ମୁଁ ଜାଣିନି? ତମର ଅଛି ନା ଆମ ହେଇ ବାଇଗଣ ମଞ୍ଜି କୁହନ୍ତି ଯେ ନେଥି ବାଇଗଣ ମଞ୍ଜି ପକେଇଦବ ଯଦି ଯା କେତେ ନେଥି ନେଥି କିନା ଫଳେ ଯେ ହେଇ ବାଇଗଣ ମଞ୍ଜି ମୋର ନାହିଁ। ମୋର ଏରା କଳା ଗୋଟିକିଆ କଳା ବାଇଗଣ।
ଆମର ଗୋଟେ ସୁଜୁନା ଗଛ ଅଛି ଜାଣିଛନା ଆମର ଗୋଟେ ସୁଜୁନା ଗଛ ଅଛି ପୁରା ବାରମାସି। ପୁଣି ସୁୂଜୁନା ଛୁ ଛୁଇଁ ସରିବ ପୁଣି ଆରମ୍ଭ ହେଇଯିବ ଛୁଇଁ। ପୁଣି ସରିବ ଛୁଇ ପୁଣି ଆରମ୍ଭ ହବ ତମେ ସେଇଥିରୁ ନେଇକି ମଞ୍ଜି ଦିଟା ଲଗଉନା।
ଦେଖା ଶୁ ହେଇ ଦବତି ଦେଖା ଶୁଖିଲା ମଞ୍ଜି ଅଛି ଯଦି ଦବଦୀଟା ଦେଖିବା ଭ ତଳି ପକେଇଦେବି।
ହୁଁ।
ଏରେଥରେ ଆଣିଥିଲି ଇ ଇ ଥରେ ମୁଁ ଏଇ ସୁକିନ୍ଦାରୁ ଯେ ଏରା ପକେଇଥିଲି ଯେ ଗଛରାକ ହେଲା ଲଗେଇଲି କାଇଁ ହେରା ହ ମରିଗଲା ଏଇ ଯୋଉ ଖରାପ ତ ମରିଯାଉଛି ଆଉ କଣ କରିବ ଏଇ ବର୍ଷା ଦିନ ହେଲେ ହବ।
ଲଗେଇଥିଲି ଲଗେଇକି ଉଁ ଉଁ କେତେ ହେଲା ଯେ ଆମେ ମାନେ ବାଇଗଣ ଏତେ ହେଲା ଯେ ଆମେ ଖାଇପାଈଲୁନି ଏରା। କଣ କେତେ ଖାଇବ ବାଇଗଣ ଆମ ଝିଅ ସମସ୍ତେ
ବାଇଗଣ ଅନ୍ୟ ପନିପରିବା ହେଲେ କଣ କହିଲ ଭଜା ହବ ତରକାରୀ କି କଣ ଟିକେ କରିକି ଖାଇ ପାରିବ କି ତୋ ବାଇଗଣ ରା କଣ ଖାଲି ଡାଲମା ନହେଲେ ମିଶାମିଶି ତରକାରୀ। ସନ୍ତୁଳା ଏଇରା କରିବା ଆଉ କଣ କରିକିନା ତାକୁ ଖାଇଲା ବେଳକୁ ବିରକ୍ତିଆ ନାଗିବ।
ହୁଁ ପା।
ତାପରେ ଏତେ ଜିନିଷ କଣ କହିଲ ଆମର ଏତେ ଅମୃତଭଣ୍ଡା ହଉଛି ଯେ ପା ଚିକୀ ଖାଲି ଖଶୁଛି। ଆଉ ପାଚିଲା ଖାଉନାହାନ୍ତି କି କଞ୍ଚା ଖାଉନାହାନ୍ତି ଏରା କେତେ ଖାଇବ କୋଉନାହାନ୍ତି ଖାଇ ଖାଇ ବିର କ୍ତ ଲାଗୁଛି ଆଗେ ଆଉ ଗୋଟିଏ ଜିନିଷ ସବୁବେଳେ ବାରି ଘର ସେଇରାକୁ ସେଇରାକୁ ଦେଖିଲେ ଆଉ ସେଇ ଜିନିଷ ଖାଇବାକୁ ଇଚ୍ଛା ହବ କି?
ହୁଁ।
ଆଉ ଯେମିତି
ଯେକୋ ଯେ କୌଣସି ଜିନିଷ।
ହୁଁ।
ଯେକୌଣସି ଜିନିଷ ହଉଁ ବରଂ ଥରିଏ ଦି ତିନି ଥର ଖାଇଲେ ଆଉ ଥରକୁ ମନ ହବ କି ଆଉ ଟୋଟାଲେ ତାକୁ ତ ଅନେଇବା ପାଇଁ ଇଚ୍ଛା ହଉନି ଆଉ।
ହଁବା
ଅଧିକ ସୋଫି ସୋଫି ପକ ଯୋଉ ସେ ମଝିରେ ଫଳେ ଥିଲା ଆ ଏବେ କମି ବନ୍ଦ ହେଇଯାଇଛି ଏବେ ଫୁଲ ପୁଣି ଧରିଛି ଏଇ ପୁରୁଣା ଗଛରେ। ଆଉ ନୂଆ ଗଛ ପଡିଚି ଦିଦି ପତ୍ରିଆ ହେଇଛି ହଉ ନବ।
ହୁଁ ଏବେ ଯୋଉ ସାଗ ଲଗେଇବା ଶାଗ ଟା ଦେଖିବୁ
ନଟି ଗଛ ନଗେଇ ଦେଇଛି ମୋର ପାଞ୍ଚ ଛଅ ମାସ ନେଖା ମୋର ବାଇଗଣ ପେଲେଇ ଦଉଛି ମୁଁ କିଣୁନି। ଭାଇ ସେତିକିି ଟିକେ ଠାକ ସବୁ ଛାଡିକି ଯାଇକି ପାଣି ଟିକେ ଦ ଦବ ଦି ଓଳି ଯଦି ଟିଏ ହବ ଆଉ ଏଇଆ ଆଉ।
ନା ଆମର ଏବେ ଶାଗ ନୂଆ ଶାଗ ଲଗେଇଛି କଇବୁ ଶାଗ ଟା ଖାଲି ପତ୍ର ତୋଳିକି ଆଣିକି ଆମେ ଖାଲି ସେମିତି ଗୋଟା ପତ୍ର ଆମର କା କଟିଲେ ଛୁଆ ଖାଇବେନି ଗୋଟା ପତ୍ର ମୁଁ ଭାଜି ଦଉଛି ଦେଖିବ ବେଢେ ସୁନ୍ଦର ଲାଗୁଛି କଇବ
ପତ୍ର ସାଗରା କାଟିଲେ କଣ ବାବ କି ନଗେଇଚ ତାନେ।
ହୁଁ ଲଗେଇଛି ସାଙ୍ଗ କିନ୍ତୁ ପତ୍ର ତୋଳିକି ଖାଉଛି ତ ମୁ ପତ୍ର ତୋଳିକି ନେଇ ଆସିି ଗଛ ସାଙ୍ଗେ ପୁଣି ଚାରିଦିନ ଛାଡି ଦେଲା ବେଳୁକୁ ପୁଣି କଞ୍ଚଉଛି ଆଉ ପୁଣି ଏମିତି ପତ୍ର ତୋଳିକି ଖାଉଚୁ। ଆଉ ବୋଇତାଳୁ ତାର ମଞ୍ଜି ହେଇଯା ପରିବାକୁ ତ କାଟେଇ ସେ ପରିବା ଗଛ ମୂଳରେ ମୁଁ ଦେଇ କିଁ ଖତ ହବ ବୋଲି ପରିବା ଚୋପ୍ ପାରୁ ମୁଁ ଯୋଉ ବୋଇତାଳୁ ମଞ୍ଜିହେଇକି ଦେଖିବ କେତେ ବୋଇ ତାଳୁ ମାଣ୍ଡିଚି। ତା ପତ୍ରକୁ ତା ପତ୍ର କୁ ଆଣୁଚି ଡଙ୍କ କୁ ଆଣୁଚି ଆଣିକି ଫୁଲ ଫୁଟିନି ଆ ସେଇ ବୋଇତାଳୁ ପ ତ୍ର ଆଉ ଡଙ୍କଅର କେତେ ଥର ମାନେ ଶାଗ ତରକାରୀ କରିକି ଖାଇଲୁଣି। ଆଉ କୁନ୍ଦୁରି ଗଛ ମାଡିଚି ଆମର ଜେ ଏତେ କୁନ୍ଦୁରି ହୋଉଚି ଯେ ଆଉ ମାନେ ଖାଇକି ଆଉ ଯିଏ ସାଇ ପଡିସା ମାଗୁଚି ଦେଇ ଦୋଉଚି ହୁଁ।
ଆଁ।
ମୁଁ କନି ଏବେ ଫଳିଲାଣି ଫଳୁଚି କି।
ହବା ଫଳୁ ଥିଲା ଏତେ ଫଳୁଥିଲା ଯେ ତାକୁ କାଟି ଦେଇଥିଲୁ ପୁଣି କାଟିକି ଫଳୁଚି ଆଉ ସେ ତାକୁ ଆଣୁଚୁ।
ହେବ।
ହଁ ହଁ ମୁଁ ତ ସେଇୟା କୋଉଚି ତମର କଣ ଲଗେଇଛ ନା ନବ ଆସିକି।
ହଁ ନାଇଁ ମ ଆମର କୁନ୍ଦୁୁରୀ ତ ହଉନି ମ। ଆଣିଲି ଆମ ଗାଁ ରୁ ଆଇଁଲି। ଲଗେଇଲି ଏଇଠୁ ଜଣେ ଦେଇଥିଲେ ଦିଥର ଖଣ୍ଡେ ଲଗେଇଲି ଏ କଅଁଳୁଛି ଠିକି କଅଁଳି ଆଇଲା ଆଳକୁ କିନ୍ତି କେଜାଣି ମରିଯାଉଚି ଆଉ। ହଉନି।
ନା ନା ତ କେନ୍ତି ଲଗଉଚ କଇଲ ଲଗେଇବାର ଶୈଳୀ ଜାଣିଚ ନା
ଏଇଟା କଣ ଗାତ କରିକି ବାଲି ଦବ।
ଗାତ କଲ ଯୋ ଖତ ଫତ ଯୋ ଯାହା ଟିକେ ଧେ ଦେଇଥିବ ଗାତ କରିଦେଲ ତାକୁ ପୁରା ଗୁରେଇ ଦବ। ସେଟା ତ ନଟି ଟାଇପ ର ନୁହଁ କୁନ୍ଦୁରି ଗଛଟା।
ହୁଁ
ଗୁରେଇଦବ ଗୁରେଇ ଦେଇକି ସେ ଗୁରେଇଲା ଭଳିଆ ଯେମିତି ଆମେ ଦୌଡା ଯେମିତି- କାହିଙ୍କି ଗୁଡ଼ଉ ଛନ୍ତି। ସେମିତି ଘୁରେଇ ଦେଇକି ତାକୁ ସେ ଗୁଡେଇବା ସହିତ ସେ ମାଟିରେ ପୁରା- ଚକା ହେଇକି ଗୁଡେଇକି ତାକୁ ଥୋଇବ ଥୋଇକି ହାତରେ ଏମିତି ଚାପିକି ଧରିଥିବ। ଧରିକି ତାପରେ ଧୀରେ ଧୀରେ ମାଟିଟାକୁ ଘୋଡେଇବ। ମାଟିଟାକୁ ଘୋଡେଇ ଦବ। ଘୋଡେଇ ଦେଇକି ତାପରେ ତମେ- ହୁଁ ପାଣି ସକାଳେ ସଞ୍ଜରେ ପାଣି ଦବ। ଆଉ ଝଟା ଫଟା ସେ ଚାରିପଟ ଫୋତି ଦେଇଥିବ ଆମ ଆଡି ଯିବ କୁଆଡେ ସାଙ୍ଗେ ସାଙ୍ଗେ ଆ କୁନ୍ଦୁରି ଗଛ। ହଁ ହଁ ମରିଯାଉଛି କଣ?
ହଁ ମୁଁ ତ - ହଁ ସେ ଏଇ ଷଣ୍ଢ ସଣ୍ଢି ପଶିକିନା ବୋଧେ ତ ଖାଇଦ ମାଡି ଦଉଛନ୍ତି ଯୋଉ ବଧେ ହେଇକି ଯିବୁ ଆଉ। ଏଥର ଆଉ ଖଣ୍ଡେ ଏଥର କାଟିଲେ ଦବ ଖଣ୍ଡେ ଦେଖିବା ଆ ନଗେଇଦବା ବାଡ ତ ଦେଇ ସାରିଲୁଣି।
ବା ଦେ ସେ ନେଇଯିବ ଦେଖ ମୁଁ ଯୋଉ ଟାଇପରେ କହିଲି ସେଇ ଟାଇପରେ ଲ- ସେଇଦବ ତା ଚାରିପଟ କଣ କରିବ ନା ଣ୍ଡା କଣ ଚଢିଚା ଗଲା ଆଉ ସେ ହବ କି? ପ୍ର ପଞ୍ଚ ଉଥରୁ ତାରା ଯୋଉଟା। ଗଛଟା ଭଙ୍ଗିବନି ତା ଚାରିପଟେ କଣ କରିବ ନା- ବାଡ ଟିକେ ଦେଇଦବା। ବାଡ ଟେ ଦେଇଦବା - ସେ ମାଡିଗଲେ ଥରେ ମାଡିଗଲେ କୁନ୍ଦୁରୁ କୁନ୍ଦୁରି ଚେର କୁଆଡେ କୁଆଡେ ଯିବ ତାକୁ- ଯେତେ କାଟିଲେ ବି ସେ ପୁଣି କଞ୍ଚେଇବ। ଆଉ ହବନି କାହିଁକି କୁଣ୍ଡୁଳି ଗଛ ଜମା ମରିବନି। ଆଉ ଏ- ଭଳିଆ। ଉଁ ନହେଲେ ପଠେଇବ କାହାକୁ ମୁଁ ଦେବି। ଆଉ ସେ ସୂଜୁନା ମଞ୍ଜି ଦୁଇଟା ନେଇଯିବ। ଆଉ ବର୍ଷା ପାଣି ହଉ। ବର୍ଷା ପାଣି ହେଲେ, ବର୍ଷା ପାଣି ହେଲେ ତମେ ସେ ବାଇଗଣ ମଞ୍ଜି ନେଇଯିବ। ଆଉ ଲଗେଇଦବା ମୋତେ ଯେତିକି ବାଇଗଣ ତୋଳି ତମେ ପକେଇଛ ଆଉ ମୋତେ ବି- ଦବ ଗଛ ଆଉ। ଆଠ ଦଶ ଗଛ ଦେଖିବା ଦବ। ଲଗେଇ ଦେଇେଇଥିବ ସେଏ ଏଇଟା ଫଳୁ ଏପଟେ ଗୋଟେ କିଆରି ସେପଟେ ଗୋଟେ କିଆରି। କରିଦେବି ଉଁ ଦେଖା କୋଉଟାରେ ବେଶୀ ଫଳ ଆସୁଛି।
ହଁ।
ହେ ଆଉ ତମେ ଖାଇକି ଶୋଇଛ ଟିକେ ଶୋଇଥା। ରଖୁଛି ହେଁ।